ହାଲୋ। କଁ କରୁଚୁ?
ଏଇ ଆଇଥିଲି ବାହାଘର ବାହାରକୁ ବୁଲିଆକୁ ଆଉ।
ଆଉ କଁ କହୁନୁ କଲ୍ କରୁଛୁ?
ହଁ କଲ କରିଥିଲି ଆଉ, ଖାଇ ସାରିଲୁଣି ନା? ଖାଇ ସାଇଲୁଣୁ?
ହଁ ଖାଇକି ଆଇଲି ବା। ଭାତ ଏଇ ଭା ଭାତ, ଡାଲି, ଆଳୁ ଭର୍ତ୍ତା, ବାଦାମ ଝୋଳ, ଆଉ କାକୁଡ଼ି, ଆଉ କଣ ଖାଇକି ଆଇ ଏମିତି ଆଉ ଏଇ କ୍ଳବ୍ ଘର କତିରେ ବଇଛି। ଛୁଆ ଫୋନ କରିଥିଲେ ଗେମ୍ ଖେଳିଆକୁ ଆଇଥିଲି ମୁଁ ଏଇ ବଇ ଖେ
ଯୋଉ କଣ କମ୍ପୁଟର ଯାଇଥିଲୁ? ତୋ ନେଟ୍ ସ୍ଲୋ ହଉଚି। ନେଟ୍ ସ୍ଲୋ ହଉଚି। ହ୍ୟାଲୋ।
ହ୍ୟାଲୋ ହୁଁ ହୁଁ ଜା
ଆରେ ନେଟ୍ ସ୍ଲୋ ହଉଚି ନେଟ୍ ସ୍ଲୋ ହଉଚି। ସେଠି ବସିଲେ ନେଟ୍ ସ୍ଲୋ ହଉଚି।
ପିଲା କହି ମୁଁ କହିଲେ ଶୁବୁଚି ଆ ହ୍ୟାଲୋ ହ୍ୟାଲୋ।
ହଁ।
ହଁ କ।
କହନି।
ହା କୋଡିଏ ଚାଳିଶ ହଜାର ଟଙ୍କା ଖର୍ଚ୍ଚ ହବ ଯଦି କଲୁ ଗାଁ ଲୋକ ପାଇଁ ଆଉ ଗାଁ ଲୋକ ଗଲେ ଲକ୍ଷେ ଟଙ୍କା ଭିତରେ ଖର୍ଚ୍ଚ ହବ।
ବାହାଘରିଆ ଗୋଟେ ଭୋଜି ହବ ଯଦି ଯୋଉ ଟାଇପ୍ ର ପଇସା କେତେ ମାନେ ଖର୍ଚ୍ଚ ହବ।
ଆ ତୁଟା ଯା ରିଙ୍ଗସେରିମନି ସଇଲାଣିି ଉଁ?
ତା କଣ ହେଲା କେଆଣି।
ହଁ ବାହାଘରରେ ତମରି ତମର ଯଦି ଦେଲ ଗାଁ ଭୋଜି ତାହେଲେ ତିରିଶ ହଜାରେ ଭିତରେ ମତେ ଯାହା ଲାଗୁଚି। ଆଉ ଯଦି ବୋ ବାହାର ଗାଁ ଭୋଜି ଭୋଜି କଲ ଭଲ ବନ୍ଧୁବାନ୍ଧବ ଭଲ ମନ୍ଦ ହଜାର ଲୋକ ପାଇଁ ଖର୍ଚ୍ଚ ହବ ବୋଲି। ଆଜିକାଲି ହଜାରେ ବାରଶହ ଲୋକ ପାଇଁ ମିନିମମ୍ ଖ ର୍ଚ୍ଚ ହେଇଯିବ ପାଞ୍ଚେ, ପଚାଶେ କଣ୍ଟା ଲାଗିଯିବ ଆଉ ପଚାଶ ହଜାରେ ଷାଠିଏ ହଜାରେ ଲାଗିଯିବ ଆଉ।
ଆଉ ଘରେ ସବୁ ଭଲ ନା?
କିଏ ହଁ ପରିବେଶ ଭଲ।
ଓ କଣ ଦେଖିଆ ଭୋଜି ଫୋଜି କରିବା ଫିଷ୍ଟ କରିବା କି କେବେ ରାତିରେ ଗୋ
କରୁନା
ଟିଭିି।
ଯାହା କରୁଛ କର ଚିକେନ କଲେ କର, ମାଛ କଲେ କର, ଅଣ୍ଡା କଲେ କର, ଯାହା କରୁଛ କର। ରୁଟି କି ନହେଲେ ପନିର ତରକାରୀ କରିଦିଅ। ରୁଟି ଛତୁ କରିଦିଅ ଯାହା କରୁଛ କର।
ଏଇ ଚିକେନ ତକାରୀ ଗୋଟେ କରିଆ।
ହୁଁ
ହୁଁ।
କଣ କରିବୁ ପନିର?
ଏ ବର୍ଷା ବର୍ଷା ହଉଛି କେତେ ଜୋର୍ କହନି ଯୋଉ ମୌସୁମୀ ଆଇଲାଣି
ଆ ହଁ। ହବ ଆଉ ତାକୁ କହିଲେ କଣ ବର୍ଷା ବର୍ଷି ଦିନ ଆଇଲା ଆଉ ତାକୁ କହିଲେ କଣ ହବ ଏଇ ଆଉ କଣ?
ହଁ। ତଳେ ଆମ ତଳ ଅଭିକା ପାଣି ପାଣି ହେଇଯାଉଛି।
ଆଉ ପାଣି ହବନି ବର୍ଷା ଫର୍ଷା ହବ ଆଉ ବର୍ଷା ଦିନ ଆଇଲା ଆଉ ଖେଳକୁଦ ଯାହା କ୍ରିକେଟ୍ ଫ୍ରିକେଟ ଆଉ କିଛି ଖେଳି ହବନି କି ଭଲି ଫଲି କିଛି ଖେଳିହବନି। ଯାହା ବସି ଖାଲି ଫ୍ରି ଫାୟାର ଖେଳିବ ଆଉ କିଛି ଖେଳି ହବନି। ଆଉ କଣ କହୁଛୁ କହ। ଆଉ ତମ ଛୋଟୁ
ଛି
ଟୁ?
ଘରେ ଅଛି।
ନାଁ ଆପ୍ କହିଁ କ୍ଲବ ଘରେ କ୍ଲବ୍ ଘର କତିରେ ବଇଚି ଆଉ।
ହୁଁ ହୁଁ। ଆଉ କଣ ସିପୁନା ଭାଇନାଙ୍କୁ କଲ କରିଥିଲୁ ସେ ଆସିବ ଆଜି ବୋଲି।
ଓ ନାଇସ। ସିପୁନା ଭାଇ ଘରକୁ ଫୋନ କରିଥିଲି ଉଠେଇଲାନି ଖାଉଛି ବୋଲି
ଆଉ ଯିବ।
ଫୋନ୍ କରିି କହିଥିଲା କି ଫୋନ୍ ଉଠାନ୍ତା କଲ୍ କରି
ହୁଁ। ଏଇକା କଥା ଏଇକା କଥା ହବାନି ରେଲୁ ଭିଡ଼ିଓରେ କଥା ହବା। ହଉ ଆଉ କଣ କହୁଚି ଯିବନି। ଯିବି ହଉଛି ନା କଣ? ହଁ।
ଭୋଜି ଫୋଜି ପଇସା ପତ୍ର ଦରକାର୍ ନା ଆଉ। ସେମିତି ଭୋଜି ହେଇଯିବ ଏ ବା ଭଲ ହବନା ଆଉ। ପାଞ୍ଜି ହୁଁ।
ଭୋଲବମ୍ ହୋଉ ଭୋଲବମ୍ ଯିବୁ ନା କଣ?
ହଁ ଭଲ ହୁଅନ୍ତା ଯିବି ଏ ବର୍ଷ ଯାଇନି ତିନି ଚାରି ବର୍ଷ ଜେଜେ ମରିଥିଲା। ତାର ସାନ ମାମୁଁ ମଲା ତା ଲିଟି ତା ମା ମରିଥିଲା। ମୋ ମା ମରିଥିଲା ଚାରି ପାଞ୍ଚ ବର୍ଷ ହବ ଯାଇନି। ଯାଇଛି ଯୋଉ ଦି ବର୍ଷ ମହାବିନାୟକ ମହାବିନାୟକ ଦିଥର ଯାଇଛି। ଆଉ ଥରେ ଶ୍ରାବଣେଶ୍ୱର ତିନି ବର୍ଷ ଯାଇଛି ଆଉ ତ କୋଉଠି ଯାଇ ପା ମାନେ ସବୁ ତ ଡେଥ୍ ହେଇଗଲେ ଚାରି ବର୍ଷ ହବ ଯାଇନି ଆଉ କଣ।
କମ୍ପ୍ୟୁଟର ଫମ୍ପୁଟର ଯାଇଥିଲୁ?
କମ୍ପୁଟର ତ ଯାଉଛି ଡେଲି। ହଁ ଅଛି ବୋ ପିଲା ଯାଇଥିଲୁ ଯାଉଛି ଆଉ କମ୍ପୁଟର କଥା କଣ କହିବି। ଯାଉଛି ତ ଡେଲି। ଶୁଭୁନି।
ଆଉ କଣେ କଣ ଫିସ୍ଟ ଫିସ୍ଟ କରିବା ଗୋଟେ ଚିକେନ୍। ଚିକେନ୍ ଫିସ୍ଟ କରିଆ।
ହୁଁ ହୁଁ। କରୁନା କରୁନା। କର।
କୋଉଠି କିରେ କ୍ଲବ୍ ଘରେ କରିଆ ସବୁ ପିଲାଙ୍କୁ ଡାକ୍ ଖିକି ପାଞ୍ଚ ଦଶ ଜଣ ଖଣ୍ଡେ କରିଆ।
ହୁଁ କର।
ହୁଁ।
କର।
ଚି କଦ କଥିଲୁ ଆମେ ଥରେ କରିଥିଲୁ ଯେ ବର୍ଷା ପାଗ ହେଲା ଚିକେନ୍ ଭିକେନ୍ ଟିକେ ସିଝି ନଥିଲା ଭଲା କି।
କରିଥିଲ ବା ତମ ଭିତରେ ଗୋଟେ କୋଉ ଦିନ ବିରିୟାନୀ ନା ଫିରିୟାନୀ କରିଥିଲ ତମେ ପା ତମ ଛା ତୋ ବା ନାଇଟ୍ କରୁଥିଲ କ୍ଲର୍କ ଯୋଉଟା କହୁନ ସିଲୁଆ ଫିଲୁଆ ସବୁ।
ହଁ ଛାତ ଉପରେ କରିଥିଲୁ ସିଲୁଆ କଣ କରିଥିଲା ଶିବୁନ୍ ଭାଇ ହେରିକା ଆମେ କରିଥିଲୁ। କ୍ଲବ୍ ଘରେ।
ଆଉ କରିବା କ କେତେ ଖର୍ଚ୍ଚ ହବ କହନି ଫିସ୍ଟ ରେ?
ଫିର୍ ଯଦି କଣ ଭଲ ହୁଅନ୍ତା। କଲମ୍ ଯଦି କଲ ଯଦି ଭାତ ଆଉ ଚିକେନ କଲ ସମତେ ଶହେ ଶହେ ଟଙ୍କା ଦେଲେ ଭାତ ଚିକେନ କଲେ ଚଳିବ ତାପରେ ବି ଆମର ବିରିୟାନୀ କଲେ ବି ଶହେ ଶହେ ଟଙ୍କା ଦେଲେ ବି ଚଳିବ ଭା ଯାହା କଲେ ଚଳିବ ତମେ ତମକୁ ଯୋଉଟା ଖୁସି ଲାଗିବ ତମେ ସେଟା କରିବ ଆମର କଣ ତ ମୋର କଣ ଅଛି ମୁଁ ତ ଯାହା କଲେ ଖାଇବି ଚିକେନ କଲେ ଖାଇବି ବିରିୟାନୀ କଲେ ଖାଇବି ରୁଟି କଲେ ଖାଇବି ଯାହା କଲେ ଖାଇବି ସେଥିରେ କିଛି ନାହିଁ।
ଆଉ କଣ ବାଦଲ ଭାଇ କହୁଥିଲେ ଖେଳିବା ପାଇଁ କଣ ହବ ଖେଳ ହବ ନା ହବନି?
ଆଉ ଡାକୁନା ଖେଳି ଦେବା ଆମର କଣ ଅଛି ଆମେ ତ କ୍ଲବ ପାଖରେ ବଇଚୁ। ଆମର ବେକାରୀ କଥା ଆମର କଣ ଅଛି।
ଯାଏ ବାଦଲ ଭାଇ ଡାକେ ବାଦଲ ଭାଇ ଡାକିଲେ ହବ ଯେ
ତାକୁ ନା ଗୋଟେ ପାଞ୍ଚ ପାଞ୍ଚ ପକେଇବା ଛଅ ଛଅ ପକା ଯାହା ପକିବ ଚାର ଚି ପାଞ୍ଚ ପାଞ୍ଚ ପକା ଯାହା ପକଉ ଯିବଉ ଖେଳିବା କଥା ହେତିରେ କଣ ଅଛି।
ବାଦଲ ଭାଇ କଉଛନ୍ତି ତମେ ଗୋଟେ ପିଲାହାରକ ବାହାର ପିଲା ବାହର ପିଲା ଆମ କଉଠ ଦେଖିବୁ ଦେ କି ଆ
କାଇଁ ଆମ ଗାଁ ପିଲା କେହି ନାହାନ୍ତି ଆଉ କି ଖେଲିବା କଥା କହନ୍ତିିବୁୁ ଆଉ ଶିବୁନ ଭାଇ ଶିବୁନ ଭାଇ ତୋ ଯାଉଛ ନା କମ୍ପ୍ୟୁଟର?
ହୁଁ।
ତୁମ ଗଡ ଯାଇଥିଲ ଗ ତୋ ଆମୁ ଘର କୋଉଠି।
ଗଡ ଗଡ।
ତ ଓହୋ ତୋ ମାମୁଁ ଏଇନା କୋଉଠି ଅଛନ୍ତି?
ସମସ୍ତେ ବାହାରେ ଅଛନ୍ତି ଆଉ
କେତେ ଭାଇ କି
ମାମୁଁ ହେରିକା ପାଞ୍ଚ ଭାଇ ହୁଁ।
ତା ନା କଣ କଣ?
ହଁ। ନିକନ ଆମୁ ଅକ୍ଷୟ ଆମୁ ଆଉ ଯେମିତି କଣ ସାନ ମମାମୁଁ ଅଛନ୍ତି ଆଉ
ଆଉ ଯୋଉଁ ଆସନ୍ତି ଦି ଜଣ ତିନି ଜଣ?
ହଁ ହଁ ସେ କାଲିଆ ଭାଇ ଅଭିି ଭାଇ
ଓହୋ ନା ଆଉ କଣ ସେଆକୁ ଫୋନ କରିଥିଲୁ କହ କଣ କରୁଛି ଫୋନ କରିଥିଲୁ ନୂଆରେ ଟିକେ କାମ ଅଛି ଯିବି ନୂଆ ଗୋଟେ ଚପଲ ଆଣିବାର ଅଛି।
ହୁଁ ହ ଚପଲ ଆଣିବୁ ଚପଲ ଚପଲ କଣ ହେଲାକି?
ଏ ଦୁଇଶହ ଟଙ୍କା କହୁଥିଲ କହିଲା ଫିକ୍ସ ରେଟ ଦୁଇଶହ ଟଙ୍କା ନେଇଚି ମୁଁ କହିଲି ଆ ଦେଖିବା।
ସିବୁନ ଭାଇ ଯର୍ସିବି ଟେ ଆଣିଥିଲା କୋଉଠୁ?
ଜର୍ସି ନାଇ ବେ ସେ ଆଣିଥିଲା ଏଟା କଣ କହିଲୁ କି ଡ୍ରେସ ଏବେ ସବୁ ପିନ୍ଧୁଛନ୍ତି ଯୋଉଟା ମ ଟ୍ରେଡିଙ୍ଗ ଚାଲିଛି। ସେ ଡ୍ରେସ ଗୋଟେ ଆଣିଥିଲା ଦୁଇ ଓଭର ସାଇଜ୍ ଦୁଇଶ କେତେ ଟଙ୍କା ନେଇଥିଲା? କହୁଥିଲା କହିଲା ତୁ ଗୋଟେ ନଉନୁ। ନା ମୋ ମୋର୍ ସେ ଓଭର ସାଇଜ ଏତେ ଭଲ ଲାଗେନି ମୁ ଗୋଟେ ଟ୍ରାକ ପ୍ୟାଣ୍ଟ୍ ଟେ ଆଉ ପ୍ୟାଣ୍ଟ ଦି ଟା ହାଫ୍ ପ୍ୟାଣ୍ଟ୍ ନେଇକି ଆଇ ଥିଲି ଯାଇଥିଲି । କଉନୁ ଆଉ କଣ କହ? ଆମ ଗାଁରେ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
କଣ? ସେ ବର୍ଷା ତ ହଉଛି ଖେଳ କଣ ହବ। । ଯୋଉ ଆମର ପଡିଆ ଚାରିକର କଂକ୍ରିଟ୍ ତମର ସିନା କଂକ୍ରିଟ୍ ହେଇଛି ପଡିଆ ଯାଗା କୁ ଯୋଉ ଯାତ୍ରା ହେଇଥିଲା। ଯାହା ହେଇଚି ଦେଖିବୁ ପଡିଆପୁରା ଯାଇସାଇତା ହେଇଛି ଆଉ କଣ ଖେଳକୁଦ ହବ।
ଯାତ୍ରା କେତେ କଣ ଲାଭ ହେଲା?
କଣ ଯାତ୍ରା ଯେ କରିଚି ସେ ଜାଣିଥିବ ନା ଆମେ କଣ ଯାତ୍ରା କରିଥିଲୁ। ଆମେ କଣ ମେମ୍ୱର ଥିଲୁ। ଆମେ ଯାତ୍ରା ଟିକେଟ୍ କାଟି ପଇସା ଦେଇଥିଲୁ ଆମେ କଣ କହିବୁ ଯାତ୍ରା କଥା ହେଲା କଣ ଭଲମନ୍ଦ।
ଆରଥର ଯାତ୍ରା ହେବ ନା ସଇଲା ଏତିକି?
କଣ ହଉଛି କେଜାଣି।
ହୁଁ ଦେଖାଯାଉ ଭଲ । ଫାଲତୁ ଯାତ୍ରା ହଉଚି।
ହୁଁ ଯାତ୍ରା କଣ ହବ କେଜାଣି, ଆଉ ଆମର ତ ପୂଜା ଫୁଜା ଦେଖୁଛୁ କାମ ହେଲା ମାଟି ଫାଟି ପଇଲା ଆଉ କାମ ତ ହେଇନି ଆଉ ହେଇନି ଆଉ କଣ।
ରଥଯାତ୍ରା ରେ କଣ ହବ?
ରଥଯାତ୍ରା ଦେଖାଯାଉ ରଥଯାତ୍ରା ରଥ କେମିତି ଯିବ ଏକାର ସେକର କିଛି ଭଲ ମନ୍ଦ ଭୁଲ ହେଇଯାଇଛି ଦେଖାଯାଉ କଣ କଣ ହଉଛି ଏଥରକ ସେ, ଯୋଉ କହିଥିଲା ବାଇପାସ୍ କରି ଯୋଉ କହିଥିଲେ ବାଇପାସ୍ କରିବେ ବୋଲି ଆମର ଯୋଉ ଉଠାଣି ହେଟା ହେଲାନି ଆଉ। ଆମ ରଥ କେମିତି ହେଟା ଜଣାପଡ଼ିବ। ମାନେ ଛୋଟ ରଥ ତମେ ଠାକୁରଙ୍କ କତିରେ କର। ଯା ଦିଅନ୍ତି ଯାହା ଲୋକ ଯୋଉ ଯାଆନ୍ତ୍ । ଯାହା ବୁଲାନ୍ତ ଗାଁ ରେ ବୁଲା ଯାହା କର।
ହୁଁ ଲୁହା ର ତ ଲୁଆ।
ଆରଥର ଯୋଉ ହେଇଥିଲା ବଡଟା ସେଇଟା ତ।
ଲୁହା ଜେତକ ଘନିଆ ଦାଦା କରି ଦେଇଥିଲେ।
ଆରେ ହଁ ମୁଁ ଜାଣିଛି ଯୋଉଟା ହେଇଥିଲା ତାଙ୍କ ଦୋକାନରେ ତିଆରି ହେଇଥିଲା। ଓଲ୍ଡିଂ ଫୋଲ୍ଡିଂ ସେଟା ତ ଏୟା ଆଉ କଣ। ଆଉ କଣ?
ଆଉ ମୁଁ କଲ୍ କରିଥିଲି କଣ କରଛୁ ଦେଖିିଆ କହିବୁ?
ନା ଆଉ କଣ ଖାଦ୍ୟପେୟ ର ବ୍ୟବସ୍ତା ହବ ଆଜି ରାତି କି ନା କଣ?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
ହାଲୋ। ଖାଦ୍ୟପେୟର ବ୍ୟବସ୍ଥା ହବ ନା ନାହିଁ ଆଜି? ଦେଖାଯାଉ। କଣ ହଉଛି ଲାଟର ବା ରେବସି।
ଡା ଡାକିଲେ କଳୁଆ ସୃଷ୍ଟି ନେଇଆ ଇଲେ। ଦିଅନି।
କଣ ଆମର ଏଇ ଚିକେନ ନେଇଆସିଲେ ଦି କିଲୋ ଭଳିଆ ଦିକିଲୋ ନେଇ ଆସିଲେ ଚିକେନ ବିରିୟାନୀ- ବିରିୟାନୀ ପାଇଁ ଦେଢ଼ କିଲୋ ଆଣିଲେ କାଫି। ଚୁ ମେ ଟାହାଇସ କା ନା। ଚିକେନ ର ପ୍ରାୟ ଖାଆନ୍ତି ବିରିୟାନୀ। ବିରିୟାନୀ ପ୍ରାୟ ସାଇଗ ରାଇସ୍ ଖାଆନ୍ତି କଚୁମ୍ବର ଖାଆନ୍ତି। କଚୁଙ୍ଗଟା କଚୁଅଟ୍। ଟା କରିପାଇଲ ଠିକ୍ ସେ? ବିରିୟାନୀ ଟା କରିପାରିବା ଦରକାର ବିରିୟାନୀ ଯେନ୍ତି। ଟିକେ ବେତାଳ ହେଇଗଲା ସରିଯିବ ବିରି ନା ବି ବିରି ବିରିୟାନୀ ଟା ଠିକ୍ ସେ କରିବା ଦରକାର ବେତାଳହେଇଗଲେ ସରିଯିବ ବିରିୟାନୀ ବୁଝିପାରୁଛ ତ ବିରିୟାନୀ ଟା ଠିକ୍ ସେ କରିବାର ଅଛି।
ଆମେଥରେ କରଥିଲୁ ବିରିୟାନି ସିଲୁଆ ତୁ କ ତୁମୋର ପିତା କଦେଇଥିଲା।
ଆରେ ସେ କଥା ନୁହଁ ବିରିୟାନୀ କରିବା ଟା କିଛି ନାଇଁ କର, କ୍ୱାଣ୍ଟିବିସବ୍ ଭଲସେ ଜାଗା ଦେଖିକି କରିବ ନା ଆଉ କଣ ମନ ଇଚ୍ଛା କରିବ ନା କଣ,? ମାନେ ଚଳିବ ଗୋଟେ ଦେଖିକି ଗୋଟେ କ୍ୱାଣ୍ଟିଟି ଅନୁସାରେ ଭଲସେ କରିବ ଭଲ ହୁଅନ୍ତା ହାଁ ସେ କଥା ନୁହଁ କହିବା କଥା ବିରିୟାନୀ ଟା ଦେ। ଚାହିଁ କର ଟିକେ ବେତାଳିଆ ହେଲେ ସରିିବ।